ସାଙ୍ଗ ସେଟା କହୁଥିଲି ସେ ପକ୍ଷରେ ରଖିଥିଲି
ହ।
ସେ ମରିଗଲା ସେଥିପାଇଁ ମୁଁ ଖା ଖାଇବା ଏ ସବୁ ସବୁ ଛାଡିଦେଲି କାନ୍ଦିଲି କାନ୍ଦିଲି ମୋ ଆଈ କହିଲେ କଣ ପାଇଁ କାନ୍ଦୁଚ ମୋ ପକ୍ଷୀ ମରିଗଲା ଯା ଖାଇବ କିଛି ମାନେ ତିନ୍ ଚାରି ଦିନ କିଛି ଖାଇଲିଣିି। ଖାଇବାକୁ ତ ଇଛା ହେଲାନି ଆଉ
ଯା ଯାହା ପକ୍ଷୀ କି ପଶୁ କାହାକୁ ବି ପାଳିଲେ ଯାହା ମନରେ ଏତେ ପ୍ରେମ କରିକି ପାଡୁଛନ୍ତି ଯେ ସେ ମରିଗଲେ ମନ ଟା ବହୁତ ଦୁଃଖ ହୁଏ।
ହଁ ହ ସେଥିପାଇଁ ମୁଁ ଆଉ ସବୁ ଏବେ? ହଁ ପଷୁନି କି କିଛି କରୁନି ସେ ପକ୍ଷୀ ସବୁ
ହଁ।
ଆଉ ଆଉ ଟିକେ ବଡ ଛୋଟ ଲି ଅଲଗା କଥା ବଡ ହେଇଗଲି ଆଉ ଆଉ ବୁଲା ଆକାଶରେ ବୁଲୁଥିବା ପକ୍ଷୀ ମାନଙ୍କୁ ଘରେ କରି ରଖିବା ଟା ଟିକେ ପାପ ଆଁ ସେ ଟିକେ ପାପ ହେଇଥିଲା ଛୋଟ ଥିଲା ଆମେ ଜାଣୁନୁ ଲୁ ଆଜ୍ଞା ଯା ସବୁ ଟିକେ ବଡ ହେଲୁଣୁ ଜାଣିଲୁଣୁ ଆଉ କାହିଁକି ଆମେ ଜାଣିକରି ସେ ପାପକୁ ଆମେ ନବୁ।
ଠିକ କଥା କାହିଁକି ଜାଣି ଶୁଣିକି ତାଙ୍କୁ ବନ୍ଦ କରିକି ଆମେ ରଖିବୁ ସେ ଆକାଶ ରେ ବୁଢି ବୁଲିଲେ କେତେ ଭଲ ତାଙ୍କର ସେ ଆମ ପି୍ଂଜରାରେ କୈଦ୍ ହେଇକି କାହିଁକି ରହିବେ।
ହଁ କାହିଁ ସେ ପକ୍ଷୀ ବି ଗୋଟେ ତାଙ୍କର ବି ତ ଜୀବନ ଅଛି ନା।
ହୁଁ।
ହ
ଆମେ କାହିଁକି ତାକୁ କଣ୍ଟ୍ରୋଲ୍ କରିବୁ।
ହଁ ସେଥିପାଇଁ ଏବେଠାରୁ ଜାଣିଲେନି ଆଉ ସେ ସବୁ ର
ନା ନା ଆ କ ପକ୍ଷୁ ପଶୀ ପକ୍ଷୀ
ଉଁ ଥରେ କହୁଥିଲି ଶୁଆ ମୁଁ ଥରେ ଭାବିଥିଲି ଶୁଆ ପୋସିବା ପାଇଁ ଦେଖିଲି ସବୁ ମନା କଲି ପକ୍ଷୀ ଟାକୁ ପି୍ଜରା ଭିତରେ ରଖିବା ଭଲ ନାହିଁ।
ହଁ।
ଆଉ ଇଚ୍ଛା ଆଉ କଲିନି ସବୁ ମନା କଲେ ଆଉ ସେଟା ବି ଭଲ କଥା ହଏ ମରିଗଲେ କି ପଢେଇ ଗଲା ଫ ମନ ଦୁଃଖ ହବ।
ହଁ।
ମନ ଦୁଃଖ ହେଲେ ଆଉ
ମୋର ମୋର ବି ମୋରୋ ପଶୁ ଆ କି ମାନେ ଏମିତି ହେଇଗଲେ ମୋର ପୁର ମନ ବହୁତ ଖରାପ ହବ।
ଓ ହୋ ତ ସେଥିପାଇଁ ମୁଁ ଆଉ
ମୁଁ ବି ଜମା ପଶି ପଶୁଆ କି ପକ୍ଷୀ କା କାହାକୁ ବି ମୁଁ ଫାଡେ ନା ଜମା ବି ମୋର ମନ ବହୁତ ଖରାପ ହୁଏ, ଯେବେଠାରୁ ସେ ମରିଗଲାଣି ଆଉ କୁକୁଡା ବି ମରିଗଲାଣି ମୁଁ ଜମା ଆ ବି ଆଉ ପଶୁ ପକ୍ଷୀ ମନ ହିଁ ନା ଦିଏ ଯା ମୁ ପାଳିବା ମୋ ମନ ହଉଛି ମୋ ମା କହିଲେ ମୁଁ ଗୋଟେ ଛେଳି ଆଣିକି ପାରିବି ମୁଁ କହିଲି ମୁଁ ଜମା ପାରିବିନି ପାରିଲେ ସେ ମରିଗଲେ ମୋର ମନ ଏତେ ଦୁଃଖ, ହ ମୁଁ ବହୁତ କାନ୍ଦିଲି ଗୋଟେ ବର୍ଷ ପର୍ଯ୍ୟନ୍ତ ମୁଁ ତାଙ୍କ ପାଇଁ କାନ୍ଦିଲି ଲି ଯେବେ ମୁଁ ତାଙ୍କୁ ଦେଖିବି କାନ୍ଦିବି ତାଙ୍କ ଫଟୋ ବି ଦେଖିବି ମୁଁ କାନ୍ଦିବି
ଗୋଟେ ପଶୁ ପ ହଉ ପକ୍ଷୀ ହଉ ଯୋଉଟା ଔଷୁଧ ହବ ଆ ଟାଟା କିଛି ହେଇଗଲେ କି ଆକୁ ବିକିଦେଲେ ମନ ତ ଦୁଃଖ ହବ ନା ଯେମିତି ହେଲେ ହୁଁ।
ଏଇ ସେଇ କଥାଟା ତ ଆଉ କଣ?
ହଁ। ଆଉ ଏଇ ଖାଣା ଆଉ କିଛି କରିବନି ଖାଇବା ପାଇଁ ବର୍ଷା ହଉଛି, ପକୋଡି ଏ ସବୁ କର ଖାଇବା ପାଇଁ ଇଚ୍ଛା ଭଲ ହବ।
ନା ମୋ ମା ତ ଏବେ ପକୁଡ଼ି ମକୁଡ଼ି କିଛି କରିବେନି ଆଉ ମୁଁ ମୋର ବି ପକୁଡି ଫକୁଡି ଖାଇବା କିଛି ମନ ନାହିଁ ମୁଁ ମତେ ଏତେ ଖାଇବାରେ ମତେ ବିକୁଲ ଇଣ୍ଟରେଷ୍ଟ ନାହିଁ ମତେ ଏତେ ପସନ୍ଦ ନୁହେ କି ମୁଁ ମୋର ଯେବେ ମନେ କରିବ ମୋର କାଲି ବହୁତ ଜୋରରେ ମନେ କଲା, ମୁଁ କାଲି ସ ଗୋଟେ ଗୋଟେ ଖାଇନଥିଲି ମୁଁ କହିଲି ମୁଁ ଖାଇବି ମୁଁ ଖାଇବି କଣ ମୁଁ ମ୍ୟାଗି ଖାଇବି ମ୍ୟାଗି ନାଇ ୟିପି ୟିପି ଖାଇବି ତିଆରି କର ମା କାଲି ତିଆରି କଲେ, ମୁଁ ଖାଇଲି ମୋର କେବେ କେବେ ମନେ ହଉଛି ଯେ ସବୁବେଳେ ମୋର ମନ ହଉନି। ମତେ ମତେ ଖାଇବା ଜିନିଷ ଜମା କହିବନି, ମୁଁ ଖାଇ ଖାଇବାରେ ଟିକେ ଏତେ ଇଂଟରେଷ୍ଟ ନାହିଁ
ହଁ। ଗୋଟେ ଗୋଟେ ଲୋକ ଏ ଗୋଟେ ଗୋଟେ ଯେତେ ସାଙ୍ଗ ଆମ ଯ ଅଛନ୍ତି ତାଙ୍କୁ ବର୍ଷା ହେଲେ ସେ ପକୋଡ଼ି ସବୁ ଖାଇବା ପାଇଁ ପ ପସନ୍ଦ କରୁଛନ୍ତି, କିଏ କିଏ ଗୁପଚୁପ ମାନେ ଖାଉଛନ୍ତି।
ହଁ ମୋ ଚାଚୀକୁୁ ବି ବହୁତ ପସନ୍ଦ ଗୁପଚୁପ ପକୋଡି ମୋ ମାଙ୍କୁ ବି ଆମ ବର୍ଷା ହେଲେ କେବେ କାଡେ ମନ ହେଇଯିବ, ଖାଇବା ପାଇଁ ନହେଲେ ସବୁଦିନ ଏତେ ମନ ହୁଏ ନା
ସବୁଦିନ କାହିଁକି ଖାଇବ କେବେ କେମି କେବେ କେମିତି ଖାଇଦବ ଆଉ ଭଲ ଲାଗିବ ଆଉ। ଆଉ ସେ ସବୁ ସବୁବେଳେ ଖାଇଲେ ବି ପେଟ ଖରାପ
ହଁ ହଁ ସେ କଥାର ଠିକ, ସବୁବେଳେ ଖାଇଲେ ବି ପେଟ ଖରାପ ହେବ।
ହଁ ପରା।
ମୁଁ ବି ସେସବୁ ସବୁ କିଛି ଖାଉନି ସବୁବେଳେ ସେ ସବୁ ଖାଇଲେ ଆଁ ଖାଇଲେ
ସେ ୱେଟ ବି ଅ-ଅଧିକ ବଢିବ ଆଉ ମୋଟା ହେଇ ହେଇ ହେଇଯିବ ସେଥିପାଇଁ ସେ ସବୁ ଅଭଏଡ କର ସେ ତେ ତେଲିଆ ଜିନିଷ ଅଧିକ ଖାଅନା।
ହଁ। ଏତ ନ ଖାଇ କରି ତ ସବୁ ହଉଛି ଆଉ। ନ ଖାଇ କରି ନ ଖାଇଲେ ବି ସବୁ ହଉଚି। ପେଟ ସବୁ ଖରାପ ହଉଛି ହସ୍ପିଟାଲ ଯାଇକରି ସ୍ଲାଇନ ଇଞ୍ଜେକ୍ସନ ଲାଗୁଛି। ଆଉ କଣ କହିବ?
ହଁ ନା।
ହୁଁ ଆଚ୍ଛା।
ହଁ।
ବର୍ଷା କମିଲାଣି କି ହଉଚି?
ବର୍ଷା ବର୍ଷା ଛାଡିଗଲାଣି। ଥଣ୍ଡା ହେଇଗଲାଣି।
ହଁ ଆଚ୍ଛା ଲାଇନ୍ ଅଛି କି ନାଇଁ?
ନନାଁ ଲାଇନ ନାହିଁ। ଲାଇନ ପଡିଗଲାଣି ଯେମିତି ବର୍ଷା ହେଲା ଲାଇନ ଟି ପଳେଇ ଗଲା।
ଆଉ ଘର ଘଡି ବିଜୁଳି ମାରୁଥବ ଆଉ।
ହଁ ଘଡ଼ଘଡ଼ି ବିଜୁଳି ମାରିଥିଲା ନା।
ସେଥିପାଇଁ ଆଉ ଇନଭଟର ଅଛି।
ନାଁ ନାଁ ମୋ ଇନଭାଇଟର ନାହିଁ।
ହଁ ଆଚ୍ଛା।
ଆମେ ଭାବୁଛୁ ଲଗେଇବୁ ଇନଭାଇଟର ଟା। ଇନଭାଇଟ ନ ନେଲେ ଭଲ ଉଁ। ଲାଇନ୍ ମାଇନ ପଳେଇ ଗଲେ ସେଟା ମୋବାଇଲ୍ ଚାର୍ଜ ନଥିବୁ ଗୋଟେ ଇମ୍ପୋଟାଣ୍ଟ କଲ ଆସିବ ସେଟା ପିକ କରି ପାରିବୁନୁ କି କାହାକୁ କଲ୍ କରିପାରିବୁନୁ କାହା ସାଙ୍ଗରେ କଥା ହେଇପାରିବୁନୁ।
ହ
ନେଟ୍ ଚାଲିବନି ଏମତି ଏମତି ବହୁତ ହବ ଆମ ଚାଚୀ ଘର ୱାଇଫାଇ ନାଗି ଯାଇଛି ତାଙ୍କର ସବୁ ଜିନିଷ ଠିକ ତାଙ୍କର ମୋବାଇଲ ବି ଚାର୍ଜ ହେଇଯାଉଛି ନେଟ୍ ବି ଅଛି ତାଙ୍କର ଲାଇନ ବି ଅଛି ସବୁ ଆମର ଏତ ପ୍ରୋବ୍ଲେମ ହଉଛି। ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହଁ କୁହ।
ହଁ ଟିକେ ଲା-ଲାଇନ ରୁହ ଲାଇନରେ ଟିକେ ରୁହ।
ଠିକ ଅଛି ମୁଁ ୱେଟ କରୁଛି ତମର।
ହଁ ହ୍ୟାଲୋ ହଁ। ସାଙ୍ଗ ଏ ଗୋଟେ ସାଙ୍ଗ ଫୋନ କରିୁଥିଲେ ନା। ସେ କଥା ହଉଥିଲି ଏ ଆଉ।
କଣ କହିଲେ ସେ କଲ କରୁଥିଲେ ଯେ କଣ କହିଲେ?
ଏ କହିଲେ ଏ ସାଙ୍ଗ ଏଇ ଛୁଆ ପ- ପଢିବାକୁ ଯାଉଛି ନା ଟିଉସନ। ତା ପାଖକୁ ଆ କହୁଥିଲେ। କାହିଁକି ଛୁଆ ଆସିନି ଏପର୍ଯ୍ୟନ୍ତ ମୁଁ କହିଲି ହଁ ଏ ମ୍ୟାଗି ଟିକେ ବନେଇ ଖାଇ ଖଆକି ଶୋଇ ଯାଇଥିଲା। ଶୋଇକରି ଏଇଖିନା ଉଠିଚି ଏଉ ଉଁ ଯିବ ଆଉ କଣ ମ୍ୟାଗି ଟିକେ ଖାଇଦବ ଯିବ। ଆ କହିଲେ ହଉ ଠିକ୍ ଅଛି ଆ।
ହଁ ହଁ।
ହଁ।
ହଁ ହଁ।
ଆଉ କଣ କହୁଥିଲ ମୁଁ ସେ ଫୋନରେ ବିଜି ରହିଲି ଆଉ ଶୁଣି ପାରିଲିଣି।
ନା ନା ମୁଁ ମୁଁ ତ କିଛି କହିନଥିଲି। ଆଉ କିଛି କହିବି ଥାନ୍ତି ତ ମୋର ମନେ ନାହିଁ।
ଭୁଲିଗଲ ହଁ।
କିଛି କହୁଥିଲେ ଯେବେ ଏମିତି କହିବା ଟିକେ ଟିକେ ରୁହ ଆଉ ମୁଁ ସେଇ କଥାଟା ମୋର ମନେ ରହିବନି ମୁଁ ଭୁଲିଯିବି।
ହଁ ଆଚ୍ଛା ଆଚ୍ଛା ଆଉ କୋଉ ସାଙ୍ଗ ଫୋନ କରିନାହାନ୍ତି?
କଣ?
ତମ ସାଙ୍ଗ ଆଉ କେହି ଫୋନ କରୁନାହାନ୍ତି?
ହଁ ସାଙ୍ଗ ସହିତ ଆଜି ସକାଳୁ ସମସ୍ତଙ୍କ ସାଙ୍ଗରେ କଥା ହେଇଯାଇଛି। ଆଜି ଆଜି ମୁଁ ବହୁତ ଫ୍ରି ଅଛି ମୁଁ ସମସ୍ତଙ୍କ ସାଙ୍ଗରେ କଥା ହେଇଯାଇଛି। ଯୋଉ ଦିନ ଫ୍ରି ନାହିଁ ସେ ସେଦିନ କି କାହା ସାଙ୍ଗରେ କଥା ହଉନାହିଁ।
ଓ ହଁ।
ଆଉ
ଆଉ କଣ?
ଆଉ ତମେ କିଛି କୁହନ କହୁନ ମୁଁ ଶୁଣୁଛିି।
ମୁଁ କହିବି ହଁ ଏଇଟା ଏ ମ ଛୁଆକୁ ଟିକେ ରାନ୍ଧି ସେଟା ମ୍ୟାଗି ରାନ୍ଧୁଛି। ଏଟା ମ୍ୟାଗି ଟିକେ ହେଇଗଲେ ସେ ଦେବି ତାକୁ ମୁଁ। ମୁଁ ରାନ୍ଧୁଛି ଛୁଆକୁ ଦେବି।
ହଁ।
ହଁ ଦେବି ସେ ଯିବ। ଯିଏ ଟିଉସନ ଯିବ ଆଉ ତାଙ୍କୁ ଫେରେ ଛାଡିକି ଟିଉସନ୍ ଯାଇକରି ପଢ଼ିକ ଆସିବ କେତେଟା ଛଅଟା ହେଇଯିବ ଆଜି ତି ପାଞ୍ଚଟା ହେଇଗଲେ ଯିବା ଆଉ ଛଅ ସାଢେ ଛଅ ସାତ ସାତଟା ହେଇ ଯିବ ଆଉ ଲେଟ୍ ହେଇଗଲାଣି। ହଁ ଲେଟ୍ ହେଇଗଲାଣି ନା ଶୋଇଯାଇଥିଲା ଛୁଆ। ସେଥିପାଇଁ ମୋର ବି ଆଉଏତେ ମନ ନାହିଁ କି ଛୁ-ଛୁଆ ଟିକେ ସରିଜିବ ଆଉ ଆମେ ବୁଲି ବୁଲା କରି ଆସିଲୁ। ଆଉ ଏତେ ଆଉ ମନ ହଉନି। ଛୁଆର ପାଠ କେତେବେଳେ ଯିବ ସ୍କୁଲ ଟିଉସନ୍? ଆଜି ତ ସେମିତି ଭୁଲି ଯାଇଥିଲି ଆଜି ଶନିବାର ସକାଳ କୋହଢା ଅଛି ଭୁଲି ଯାଇଥିଲି।
ହୁଁ ହୁଁ।
ଏ ସେ ମନେ ପଡିଲା ସକାଳ ପହଡା ହଉଛି ଶୋଇଛି ପିଲା। ତାକୁ ଉଠେଇଲିି ବ୍ରସ ସୁ କଲା ଆଉ ଗଲା।
ହୁଁ
ହଁ ତାର ବହି ସବୁ ରେଡି କରିକି ଏଟାକୁ ଟିଉସନ୍ ପଟେଇବି ହୁଁଁ। କଣ କଣ ବହି ମାନେ ଫୋନ କରିଥିଲେ ମୋ ସାଙ୍ଗ କହୁଥିଲେ? କଣ ବହି ଗୋଟେ ଆଣିଛି?
ହୁଁ।
ଏ ନବଧ ଶିଶୁ କ ବହି କୋଉଟା ଅଛି ରେ?
ହଁ, ହଁ ବୁଝିପାରୁଛି, ତମ କଥା ସ ତମ
ସେ ହଁ, ତାକୁ ଦେ କୋଉ ବହି ଦେଲେ, ମୋର ଆଉ ମନ ନାହିଁ। କୋଉ ବହି ତା ଦେଇଥିଲେ, ଯେ ପା
ସେ ମ୍ୟାଗି ଯୋଉ ତିଆରି କରୁଛ। ଆଁ -ଆଳୁ ପକେଇକି ନା ଏମିତିଆ
କିଛିନାହିଁ। ସା ପରା।
ସାଧା କେକ୍, କେତେବେଳେ ମ୍ୟାଗି ତିଆରି କଲ? ଗୋଟେ ମ୍ୟାଗି ରେ ପେଟ ପୁରରିବନି। ଦିଟାରେ ବି ତେ ଭଲ ଭାବରେ ପୁରିବନି।
ଗୋଟେ ଗୋଟେ ପିଲା ପାଇଁ ଗୋଟେ। ଏ ହଁ ସେ ଆସିଲେ ସେବିସ୍ କିଟ୍ ଖାଇଦବ।
ଗୁପ୍ ଚୁପ୍।
ହୁଁ ବିସ୍କିଟ୍ ବିସ୍କିଟ୍।
ବିସ୍କି
ହଁ ବିସ୍କିଟ୍ ଖାଇଦବ। ଏଇଖିଣା ଯିବ ଟେସନରୁ ଆସିକି ବିସ୍କିଟ୍ ଖାଇବ-ଏ ତ ତି-ତିନିଟା ଡେ ସବୁ ଖାଇଛନ୍ତି।
ହଁ ହଁ, ମୁଁ ବୁଝି ପାଡୁଛି।
ତି ପାଇଁ।
ହଁ ହଁ ହଁ ହଁ।
ଆଜିକାଲି।
ଆଉ ବାସନ ମାସନ ସବୁ ଖାଇ ପିଇକି ମଝା-ଆ ଆ ସରିଗଲା?
ନା ହେଇନି, ଏଇଟା-ଆ ଛୁଆକୁ ପଠେଇଦେବି। ତାପରେ ବାସନ ସବୁ-ଉ ମଜା ମଜି କରିବି। ଫେର ସବୁ ଘର ଦୁଆର ସବୁ ଝାଡୁ କରିବି।
କମ ଅଛି ନା ଅଧିକ ଅଛି ବାସନ?
ଅଛି କମ୍ ଅଛି। ଆମେ କମ୍ ଅଛୁ।